ଉଅ। ହାଲୋ।
ବୟେସ୍ ଆସୁଚି ନା? ହାଲୋ।
ମୁଁ କଲି ମୋ ଭୟେସ୍ ଚୁବୁଚି ତ? ହଁ ତମ ଭୟେସ୍ ତ ଶୁଭୁଚି ମୋ ଭୟେସ୍ ସୁବୁଚି ତ?
କି?
ହଁ ଶୁଭୁଚି ଶୁଭୁଚି। ହାଲୋ।
ହଁ ସୁଭୁଚି ମତେ ତ ସୁଭୁଚି ତମକୁ ସୁଭୁନି?
ସେତେବେଳେ ଶୁଭୁନଥିଲା ଏବେ ଠିକ୍ ଠାକ୍ ସୁବୁଚି।
ଆଚ୍ଛା ହଉ ରଜ ବିଷୟରେ କଣ କହୁଥିଲ କୁଅ।
ଅ ରଜ ବିଷୟରେ କହୁଥିଲି କି ଅ ତମର କଣ ସେ ଯୋଉ ଲମ୍ବା ଦୋଳି ଲାଗେ ନା ସେ ଯୋଉ ଏକା ଦୋଳି ଯୋଉ ଲାଗେ।
ବାଉଁଶରେ ଯୋଉ ଆଁ। ଏକୁଟିଆ ଯୋଉ ଖେଳନ୍ତି ବାଉଁଶରେ ତେ ଲାଗିଥାଏ ବାଉଁଶରେ ସବୁଆଡେ ଲାଗିଥାଏ। କାରଣ ଅ ଏଠି ଏ ଏଠି ଆମ ଗାଁରେ କଣ କହିଲେ ବାଉଁଶ ଲଗା ହୁଏନି ନା ସବୁ ଏ
ହୁଁ।
ଝିଅ ମାନେ ଆଉ ମହିଳା ମାନେ। ହଁ ଦେଇକି ଝିଅ ମାନଙ୍କର ତ କାମ କରେ। ଗୀତ ବହି ଆଣିକି ବସିକି ବୋଲନ୍ତି ମାଇକ୍ ବଜାନ୍ତି ନା ଚନ୍ତି। ସେଥିପାଇଁ ସବୁଆଡେ ଲାଗିଥାଏ ସ ହ ଦୋଳିକି ଦିଅ
ପୁରା ରଜର ଅନୁଭବ ବି ଅଲଗା ପ୍ରକାର ଆସୁଥିବ ସେଠୁ।
ପ୍ରବଳ ପିଠା ପଣାାରେ ପୁରା ଘର ପୁରା ମହକୁ ଥୁବ।
ତମୁକୁ କୋଉ ପିଠା ଅଧିକ ଭଲ ଲାଗେ ଖାଇବା ପାଇଁ?
ମୋର ପିଠାରେ ସେମତି କିଛି ନଥାଏ କାରଣ ମୁଁ ପୁର ଦିଆ ନଡିଆ ପୁର ଖାଏନି। ମୋର ଛେନାପୁର ମୁଁ ସେମିତି ନୁହଁ ଯେ ମୁଁ ମେଞ୍ଚେନେଖା ଖାଇଦିଏ। ନର୍ମାଲ ଗୋଟେ ନା ପସନ୍ଦ ଥାଏ ଯୋଉଟା। ମତେ ଛେନା ପୁର ଭେଶୀ ପୁର ଏଇଗୁଡା ଭଲ ଲାଗ କିନ୍ତୁ ମୁଁ ନଡିଆ ପୁର ଖାଏନି ମତେ ଭଲ ଲାଗେନି।
ଓହୋ ଭଲ କଥା।
ମୋତେ ଯଦି କହିବ ସବୁ ପିଠା ଖାଏ ସାଧା।
ମତେ ହ ଯୋଉ ସୁଜିର କାକରାଟା ଭଲ ଲାଗେ ଅଧିକ ଯୋଉଟାରେ କି ଚିନି ନଡ଼ିଆ ପୁରା ଦିଆ ହେଇଥାଏ ତାର ଟେଷ୍ଟ ବହୁତ ଭଲ ଆସିଥାଏ।
ହଁ ହଁ।
ହୁଁ ଆମ ଘରେ ତ ସବୁ ପ୍ରକାର ପିଠା କରାଯାଏ। ମୋ ଜେଜେମା ଖାସ୍ କରିକି ବହୁତ ଭଲ ପିଠା କରନ୍ତି।
ମୋ ମା ବିି ସବୁ ମାନେ ଖାସ୍ ବହୁତ ଭଲ ପିଠା କରନ୍ତି।
କାରଣ ଆଗକା ଲୋକଙ୍କର ବହୁତ ମାନେ ବୁଦ୍ଧି ମାନେ ବହୁତ ଅଛି କଣ କହିଲ ଯୋଗ୍ୟତା ଅଛି।
ଜାଣି ଜାଣି ମାନେ କୋଉଟା କୋଉ ପରିମାଣରେ ଦେଲେ କୋଉଟା ଠିକ ଠାକ ହବ। ରଜ ପରେ ତ ଗୋଟେ ବାହା
ହଁ ଯାହା ଘରେ ବୁଢା ବୁଢୀ ଲୋକ ଆଗ ବୁଢ ବୁଢ଼ୀ କରନ୍ତି ତାଙ୍କ ବୋଉ ମା ତାଙ୍କଠୁ ବି ଶିଖୁଛନ୍ତି। ହୁଁ।
ପିଢି ପରେ ପିଢି ପିଢି ପରେ ପିଢି ବଦଳୁଛନ୍ତି। ଆମ ପିଢିର ଲୋକମାନେ ତ କେକ୍ ଅଧିକ ଖାଉଛନ୍ତି।
ହଁ। ଆଉ ମୋ ଜେଜେମା ବହୁତ ଭଲ ବଢି ବି ପାରନ୍ତି।
ଅ ଆମର ବି ମୋ ମା ତ ସବୁ କରନ୍ତି ମୁଁ ଜେଜେମାେ ବି କରନ୍ତି କିନ୍ତୁ ମା ତ କରୁଛନ୍ତି ଜେଜେମାଙ୍କ ବୟସ ବି ହେଇଗଲାଣି।
ହଁ।
ଆଉ ରହିଲା ଖାଇବା ଜିନିଷ ଉପରେ ଯନ୍ତ୍ରରେ ତିଆରି ଜିନି ଆଉ ହାତ ତିଆରି ଜିନିଷ ଯେମିତି ଆମେ ହଁ ଯେମିତି ମସଲା ଆମେ ବାଟୁଛନ୍ତି ଗ୍ରାଇଣ୍ଡର ଯନ୍ତ୍ରଣା ନାହିଁ ସେଟା ଆଉ ହାତ ର ମାନେ ଚୁଲିରେ ରୋଷେଇ ଗ୍ୟାସରେ ରୋଷେଇ ସବୁରେ ମାନେ ଫରକ ଅଛି।
ହଁ। ଏବେ ଜାଣିଛ ନା ଯୋଉ ବଜାରରେ ତ ମିଳି ଯାଉଛି ଯୋଉ କିଣା ବଢି?
ପ୍ୟାକେଟ୍ରେ।
ଆମର କେତେ ମିଳିଚି ତ ଆମର -
ତାର କିନ୍ତୁ ତାର ସ୍ଵାଦ ଆଉ ହଉଛି ଘର ତିଆରି ର ସ୍ଵାଦ ବହୁତ ଅଲଗା।
ସେ କିଣା ମଇଦାରେ ଚାଉଳ ମିଶେଇ ଦଉଛନ୍ତି।
ହଁ।
କଣ ସେ ଦ ବି ଆଉ ସେ ଦରେ ଧଳା ଦେଖା ହଉଛି।
ହଁ। ଲୋକ ବି ତାକୁ କିଣିବା ପାଇଁ ଇଚ୍ଛା କରୁଛନ୍ତି।
ଯୋଉମାନେ ସହରରେ ରହୁଛନ୍ତି ସେମାନଙ୍କୁ ବା ଯୋଉମାନେ ଚାକିରୀ କରୁଚନ୍ତି ସେମାନଙ୍କୁ ଆଉ ସମୟ କଣ ମିଳୁଥିବ? ଖାସ କରି ଆମେ ଯୋଉ ଭୋଜିରେ କହୁଛନ୍ତି ଘାଣ୍ଟ ତର ଯୋଉ କରୁ ସେଥିରେ ବି ତ ବଡି ପଡୁଚି ନା ନାହିଁ ବଡ଼ ବଡ଼ ଭୋଜି ଯୋଉଠି ହଉଚି। ସେଠି ତ କିଣିକି ଆଣିଥିବେ ଆଉ ଘରେ ତିଆରି କରିକି କଣ ଦେଖି ଦଉଥିବେ।
ସେଇଆ। ଏବେ ତ ଲୋକ ହାତରେ କାମ କରିବା ବି ଛାଡିଦେଲେଣି।
ସବୁ ତ ଯନ୍ତ୍ର ଦ୍ଵାରା ହେଇଯାଉଛି। ଏବେ ରୋଗ ଅଧିକ ହେଇଯାଉଛି ରୋଗ।
ହଁ। ହଁ ଏବେ ତ ଦେଖୁଥିବ ମାନେ ବହୁତ କମ୍ ବୟସର ପିଲାମାନଙ୍କର ଗୋଡ ଆଣ୍ଠୁ ଗଣ୍ଠି ଆଉ ଅଣ୍ଟା ରୋଗ ସବୁ ବାହାରି
ଥୁଆ ହଉଚି। ମଧୁମେହ ରୋଗ ବି ଅଧିକ ହଉଛି ପିଲା ବେଳୁ ବି ହେଇଯାଉଛି। ଆଉ ପାଠ ପଢୁଛ ନା ପଢୁନ ବର୍ତ୍ତମାନ?
ଅ ବର୍ତ୍ତମାନ ତ ମୁଁ ଏଠିକି ବସିଛି ଘରେ ତ ଜାଣିଥିବ ଏବେ ବହୁତ ଜୋରେ ଗରମ ବି ହଉଛି ନା ସେଥିପାଇଁ ଛାତ ଉପରେ ବସିକି ବସି ଛି ପବନ ଦଉଛି ତ ସେଇଥିପାଇଁ।
ମୁଁ ଆମ ଘର ପାଖରେ ଥିଲା ଗଛ ମୁଁ ସେଇଠି ହିଁ ଚେୟାର ପକେଇ ବସିଚି। ପବନ ଦେଉଛି ଟିକେ ଅଳ୍ପ ଅଳ୍ପ ପବନ
ଏଠି ଛାତ ଉପରେ ବି ପବନ ଦେଉଛି ଆଉ ସନ୍ଧ୍ୟାବେଳ ହେଲେ ଦାଣ୍ଡର ବି ସମସ୍ତେ ଆସିକି ଘର ପାଖରୁ ଲୋକ ଆସିକି ଭାଇ ଭଉଣୀ ସବୁ ବସନ୍ତି ବହୁତ ଭଲ ଖ ଟି ବି ହୁଏ।
ଆ ପୁରା ମାନେ ମୋର ଦେଖିବାକୁ ଗଲେ ତମର ଆମର ହେଲା
ହଁ
ପୁରା ସବୁ ସମାନ ସମାନ ଆମର ବି ସନ୍ଧ୍ୟା ହେଲେ ମାନେ ବଡ ଲୋକ ମାନେ ବି ଆ ସିକି ବସନ୍ତି ପିଲାମାନେ ବି ଆସିକି ଖେଳନ୍ତି ବସନ୍ତି ମାନେ ଗୋଟେ କଥା ତା ଗୋଟେ ଅଲଗା ପ୍ରକାର।
ହଁ ଆମର ବି ସେମିତି ଧର ରାତିରେ ଯେତେବେଳେ ଅ ଲାଇନ୍ ପଳାଏ ସମସ୍ ତେ ଦାଣ୍ଡରେ ଆସିକି ବସିବେ ମାନେ ବାରଟା ଗୋଟେ ରାତି ତି ଯେତେ ଯାହା ହେଲେ ବି ଲୋକ ବସିଥିବେ ଦାଣ୍ଡରେ।
ହଁ ଆମର ଯେତେବେଳେ ଲାଇନ ପଳେଇବ ଆମର ଲମ୍ବା ପିଣ୍ଢା ଦାଣ୍ଡରେ ଠିକ ଅଛି ଆମର ଏ ଆମର ଯୋଉ ସାହିରେ ଲମ୍ବା ପିଣ୍ଢା କେବଳ ଆମର ଯେତେ ଲାଇନ ପଳେଇବ ସମସ୍ତେ ଆସି ସେଇଠି ହିଁ ବସିଥିବେ ଆଉ କଣ କରିବେ।
ହଁ ବହୁତ ମଜା ହୁଏ ନା ଯେତେବେଳେ ସମସ୍ତେ ମିଶିକି ଗପୁଥିବେ। ଆଉ ମଝିରେ ମଝିରେ ଜଣେ ଜଣେ ମଜା କଥା ବି କହିଦଉଥିବେ ସମସ୍ତେ ହସୁଥିବେ ବହୁତ ଖୁସି ଲାଗେ।
ଏକାଠି ହେଲେ ହିଁ କୋଉ ପୁରୁଣା କଥା ମନେ ପଡିବ। ଏଇ ରଜ ଆସିଲାଣି
ହଁ ଆଉ ଜାଣିଛ ନା ଆମେ ଯେତେବେଳେ ଗ୍ରୁପ ହେଇକି ବାହାରେ ବସୁ ସେତେବେଳେ ଫୋନ ରେ ବି ଆମେ ଲୁଡୁ ଖେଳୁ ବସିକି।
ଫୋନ ଆମେ ବି ଫୋନଟେ ଖେଳୁ କିନ୍ତୁ ପାଲିରେ ଅଧିକ ମଜା
ହଁ ମାନେ ଫୋନରେ କହିଲ ସେଇଟା ଯିଏ ମାନେ ବାତ୍ କରୁଛି ସିଏ ଚଲଉଛି ହେଲା କିି ସେଇଟା ଆମ ମନ
ଆଉ ସେଥିରେ ଲାଭ ହଉଛି ଆମେ ଛଅ ଜଣ ବି ଖେଳି ପାରିବା କିନ୍ତୁ ପାଲିରେ ଲାଭ ହଉଛି। ଚାରି ଜଣ ବି ଖେଳିଲେ ବି ସେଟର ବି ଅଧିକ ମଜା ଆ ହଁ।
କାରଣ ସେଇଟା ଆମେ ନିଜ ଆଡୁ ପକେଇକି ମାନେ ନିଜ ଆଡୁ ସେଇଟା ପକାନ୍ତି। କିନ୍ତୁ ଏଇଟା ଆମ ଇଛାରେ ଚାଲୁନି ସେଇଟା। ଶିଆଡେ ଚାଲତି ହଁ। ବେଳେ ବେଳେ ଦେଖିଛ ନା ଅ ସମସ୍ତଙ୍କର ଏକା ଏକା ପଡିଯ
ହୁଁ।
ହ ବଢିଆ ମଜା ହୁଏ କିନ୍ତୁ ଅଧିକ ମଜା ଲାଗେ ଏୟା କି ସାପ ସିଢିରେ ଫୋନ ରେ
ଏମିତି ତ ସେଇ କ
ସାପ ସିଡିରେ ଯିଏ ଯେତେ ଉପରକୁ ଉପରକୁ ଉଠି ଚାଲିଥିବ ସେ ଉପର ପୁରା ତଳକୁ ଆସିକି ସା ପ ଗିଳିଦବ ଭଲ ମଜା ହୁଏ।
ଆଉ ତମେ ଏବେ କଣ କରିବ ରାତିରେ ଖାଇ ତମ ଖାଇବା ସମୟ କେତ ତେବେଳେ କିନ୍ତୁ ଖାଇବ ଶୁଇପଡିବ।
ହଁ ନଅଟା ବେଳେ ଖାଆନ୍ତି ତ ନଅଟା ଖାଇସାରିକି ମୁଁ ଟିକେ ଇଚ୍ଛା ହେଲେ ଫିଲ୍ମ ଦେଖେ ନହେଲେ ଅ ପଢେ ବି ପଢିବାକୁ ନ ଇଚ୍ଛା ହେଲେ ଫିଲ୍ମ ଦେଖିକି ଶୋଇପଡେ ଆଉ।
କଣ କରେ କିି ଘରେ ଘରିକା ଖାଇ ପିଇ ଦେଲେ ବା ଧୋଇଦେଲେ ତା ସମୟ ଶୋଇ ପଇଲେ ମୁଁ କଣ ମତେ ନିଦ ଶୀଘ୍ର ମତେ ନିଦ ହୁଏନି ଫୋନ ବ୍ଲକ ଯଦି ଦେଖୁଥିବି ଦେଖୁଥିବି ଫୋନ ଚାଲଚୁ ମୁଁ ମୋର ପଡ଼ିଥିବି।
ଏଇଆ ଯେତେବେଳେ ନି ଆଲାରାମ ବା ଯା ମୁଁ ସାନଭଉଣୀ ରାତିରେ ଉଠି ପାଠ ପଢ଼େ। ଆଲାରାମ ବାଜିବ ମାନେ ଫଟାକ ହେଇ ଉଠିବ।
କଣ ପଳୁଛ?
ଉୁଁ ନିଜର ତ କିଛି ମାନେ ମନା କରିଥିଲେ ନା ସେୟାର କରିବା କଥା ନୁହଁ।
ହଁ ହଁ।
ଲାଗୁନି ମାନେ ଆମେ ଇଏ ରେ କଥା ହଉଛନ୍ତି ମତ ତେ ଲାଗୁଛି ନର୍ମାଲ କଲ ଏଥିପାଇଁ
ଓ ହୋ। ଆଉ ରଜରେ କୁଆଡେ ଯିବ?
ରଜରେ ତ କିଛି ନାହିଁ ଦେକିଆ ବର୍ଷା ଯଦି ନହେଲେ ଦେଖିବା କୁଆଡେ ଯିବା। ରଜରେ ଆମର କଣ ହେଇଛି ନା ଆମେ ଆଲ ପୁରୁଣା ସାଙ୍ଗ ମାନେ ପୁରୁଣା କଲେଜରେ କଲେଜ ସାଙ୍ଗମାନେ କହୁଥିଲେ ଫିଷ୍ଟ କରିବା ପାଇଁ।
ଓହୋ ବହୁତ ଭଲ ତ
ଦେଖାଯାଉ କଣ ହଉଚି କାରଣ ଅଲଗ ଅଲଗା ଜାଗାରେ ସବୁ ରହୁଛନ୍ତି ଆସିବେ ନା ନା ମୁଁ ଆମିଷ ଖାଏନି ସାଧାପିଲା।
ମୁଁ ବି ସେଇଆ ମୁଁ ବି ଆମିଷ ଖାଏନା।
କାହିଁକି ନିଜ ଆତ୍ମା ଶାନ୍ତି ପାଇଁ ଆଉ ଜଣଙ୍କର ଆତ୍ମାକୁ ନେଇଯିବା। ଠିକ ନା ଭୁଲ?
ହଁ। ତମକୁ ପନିର ଅଧିକ ଭଲ ଲାଗେ ନା ଛତୁ?
ତାଙ୍କୁପୁରା
ତଥାପି ଅଧିକ କୋଉଟା ଭଲ ଲାଗେ।
ନା ସେମିତି ମୁଁ ପସନ୍ଦ ନା ପସନ୍ଦ ମତେ ମୁଁ ସବୁ ଖାଇଦିଏ ଖାଲି ଗୋଟେ ଖାଲି କଥା କି ଛତୁଟାକୁ ମୁଁ କଞ୍ଚା ଖାଇପାରିନି କିନ୍ତୁ ପନିର ଟାକୁ କଞ୍ଚା ଖାଇଦିଏ ନିର
ଆଉ ଜାଣିଛ ନା ଆମ ଘରେ କି ଘର ପାଖରେ ଯୋଉ ଭୋଜି ହୁଏ ରୋଷେଇଆ ଯୋଉ ପନିର କାଟିଥାଏ। ମୁଁ ତା କରୁ ମାନେ ମୁଁ ତ କଞ୍ଚା ଖାଇପାରେ ନା କାରଣ ମୁଁ ଛେନା କି ଦହି ଏସବୁ କିଛି ଖାଏ ନା। ତ ଭଜା ହବ ଯେତେବେଳେ ପନିର ଟା ସେଇଠୁ ଆଣିକି ଗୋଟେ ଗୋଟେ ପାଟିରେ ପକେଇ ଦିଏ।
ଦହି କ୍ଷୀର ଏରା କିଛି ଖାଅନି?
କ୍ଷୀର ଖାଇବ ନା ଚୁଡ଼ା ଗୁଣ୍ଡ ଗୋଳେଇକି କ୍ଷୀରରେ ଖାଏ କିନ୍ତୁ ସେମିତି ସାଧାରଣ କ୍ଷୀର ପିଏ ନା।
କ୍ଷୀର ଖାଆନ୍ତିନି କ୍ଷୀର ପିଅନ୍ତି।
ହଁ ସେ ଚୁଡ଼ା ଗୁଣ୍ଡ ଗୋଳେଇକି ପିଏ। ତମେ ସବୁ ଖାଅ ବୋଧେ।
ହଁ ମୁଁ ଦହି ଛେନା କ୍ଷୀର ମାନେ କ୍ଷୀର ତ ଦହି ବାସ୍ ଏଠି ତ ଆମର ସବୁ ଦେଶୀ ମିଳୁଛି
ହଁ ଏଇ ଯୋଉ ଦେଖିନ ପ୍ୟାକେଟରେ ଯୋଉ ମିଠା ଦହି ଆସେ ନା ମିଠା ଲସି ମୁଁ ସେଇଗୁଡା ପିଏ। କିନ୍ତୁ ଘର ଘର ଜିନିଷ କିଛି ଖାଏ ନା ପିଏ ନା ହିଁ ଖାଏ ନା। ମାନେ କ୍ଷୀର ଦହି ଆଉ ଯୋଉ ଜାଣିଛ ନା ଅ ଦହି ଯୋଉ ରଖିକି ତାକୁ ଯୋଉ ଘିଅ ବାହାର କରନ୍ତି
ହୁଁ।
ସେଇଥିରୁ ଯୋଉ ଘିଅ
ଲୋହୁଣୀ ଲୋହୁଣୀ ବାହାର କରନ୍ତି ଘିଅ କୋରା ସେଟା କୋରା କୁହନ୍ତି ପୁଡି ଯାଇ
କୋରୁଅ କୋରୁଅ ନା କଣ କୁହନ୍ତି ନା ମୁଁ ସେଇଟା ଖାଏ।
ମୁଁ ବି ସେଟା ସେଟା ମୁଁ ମାମୁଁ ଘରେ ଖାଉଥିଲି ଏଠି ମିଳୁନି ମାନେ ଏଠି ନାହିଁ। ପିଲା ଦିନେ ବହୁତ ଖାଇଛି।
ଆଉ ଜାଣିଛ ନା ସେଇ ଯୋଉ କରିବ ଖାଇବା ପାଇଁ ମୋ ଦିଦିର ମୋର ଝଗଡା ଲାଗୁ। କାରଣ ମୋ ଯୋଉ ବଡ ମା ଥିଲେ ଯିଏ ସେ ତ ଏବେ ଏକ୍ସପାରୀ କରି ଯାଇଛନ୍ତି କିନ୍ତୁ ସେଟା ଥିଲେ ସେ ମାଟି ହାଣ୍ଡିରେ ସେଟା କରନ୍ତି
ହୁଁ ସେଟାକୁ ବଢା କୁହନ୍ତି ମାଟି ହଣ୍ଡି ଟାକୁ ବଢା କୁହନ୍ତି ସେଇଥିରେ ହିଁ କରାଯାଏ।
ହଁ ତ ସେଇଥିରେ କରନ୍ତି ବଢିଆ ଲାଗେ।
ହୁଁ।
ତ ଏବେ କେହି କରିନାହାନ୍ତି ସେମିତି ବସେଇକି ଫୋପା ଦଉଛନ୍ତି ଆଉ କେ କରିନାହାନ୍ତି ଖାଉହାନ୍ତି କିଛି କରିନାହାନ୍ତି।